ହାଲୋ।
ହଁ ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା ହଁ କେମିତି ଅଛନ୍ତି?
ହଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ମୁଁ ବହୁତ୍ ଭଲ ଅଛି।
ଆଉ କଣ କରୁଛନ୍ତି?
ମୁଁ ଜଷ୍ଟ ଏମିତି ରୋଷେଇ ସାରିକି ଆସିଲି ରାତିର ରା ତି ଖାଇବା ସାରିକି ଆସିଲି। ମାନେ ରୋଷେଇ କରିକି ଆସିଲି। ଖାଇନୁ ଖାଲି ରୋଷେଇ ସାରିକି ଆସିଲି।
ଆଚ୍ଛା ଆଚ୍ଛା ମାନେ କଣ ରୋଷେଇ କରୁଛନ୍ତି ଆଉ?
ତରକାରି ଆଉ ରୁଟି।
ଆଚ୍ଛା କେମ୍ତି କଲେ ଚିଙ୍ଗୁଡି ତରକାରୀ ଟା?
ଚିଙ୍ଗୁଡ଼ି ଏମ୍ତି ସାଧା ମାନେ କଣ କି ବେଶ୍ ପି ଅପ୍ ପିଆଜ, ଅଦା, ରସୁଣ ବାଟିକି ମସଲା କଷେଇକି ଆଳୁ ତା ଦେହରେ ପକେଇକି ବାସ୍ ଚିଙ୍ଗୁଡ଼ି ଏମତି ରନ୍ଧାହୁଏ ଏମିତି କିଛି ଆ ମାନେ ଏଇ ଯୋଉ ନଡିଆ ରସ ଦେଇକି ରନ୍ଧା ହୁଏ ସେମତି କିଛି ସେମିତି ମୁଁ କରିନି ସାଧା ଭାବରେ ଯେମିତି ଘରେ ଆମର ରନ୍ଧା ହୁଏ ସେମିତି ରାନ୍ଧିଛି। ଏ ବେ ତ ଯେତେ ଗରମ ହଉଛି ଏବେ ଠାକୁର ଅଣସର ଘରେ ଅଛାନ୍ତି ଆଛନ୍ତି ମାନେ ବହୁତ୍ ଗରମ୍ ହ‌ଉଚିନା। ବର୍ଷାହ‌ଉଚି ସତ କିନ୍ତୁ ଗରମ୍ ବି ହ‌ଉଛି।
ଏମିଚି ଆଉ
ଏଥିପାଇଁ ଆଉ ବେଶୀ ସମୟ ଆଉ ବହୁତ୍ ପ୍ରକାର ରୋଷେଇ କରିବା ଅସମ୍ଭବ।
ହଁ।
ହଁ ସେଥିପାଇଁ ତ ବେଶୀ କଷ୍ଟ ହେଲା ରୁଟି କରିବା କାହିଁକିନା ପୁରା ଛିଡା ହେବାକୁ ପଡେ। ପୁରା ମୂଳରୁ ଆ ମାନେ ଶେଷ ପର୍ଯ୍ୟନ୍ତ ପୁରା ଠିଆ ହବାକୁ ପଡ଼େ। ହଁ ଆଉ ଭଜା ତରକାରୀ କଣ କି ଭାଜି ଦେଲେ କଷେଇଦେଲେ କି ଘାଣ୍ଟି ଦେଲେ ଆସିକି ଟିକେ ଉଁ ବସ୍ ଯିବ ଫ୍ୟାନ୍ ତଳେ କିନ୍ତୁ ରୁଟି ରୁଟି କରିବା ସମୟରେ ପୁରା ମୂଳରୁ ଶେଷ ପର୍ଯ୍ୟନ୍ତ ଠିଆ ହବାକୁ ପଡ଼େ। ବହୁତ୍ କଷ୍ଟ ହୁଏ ଗରମ ପାଇଁ ତ ଆଉ ଉ।
ହଁ ସେଇଆା ତ
ଆପଣଙ୍କ ର ଆଜି କଣ ରାନ୍ଧିଛନ୍ତି, ଆମିଷ ନା ସାଧା?
ନାଇଁ ଆମର ଆଜି ସାଧା ହେଇଛି। ଭାତ, ଡାଲି, ଆଉ ଫୁଲକୋବି କୋବି ଆଳୁ ଭଜା କରିଛି।
ମାନେ ରାତିରେ।
ହଁ ହଁ।
ହଁ, ହଁ ଆ ମୁଁ ରୁଟି କରିଛି ଖାଲି ଶ୍ୱଶୁର ଆଉ ଦିଅର ଆଉ ଭଣଜା ଏମିତି ଖାଇବେ କିନ୍ତୁ ମୁଁ ପଖାଳ ଖାଇବି ବହୁତ୍ ଗରମ୍
ହଁ ଗରମ ଯେମିତି ହଉଛି
ମୁଁ ଆଉ ଅଲଗା ମାନେ ରୁଟି ଖାଇକି ରହିପାରୁନି ଖାଲି ଗୁରୁବାର, ଅମାବାସ୍ୟା, ସଂକ୍ରାନ୍ତି ଏମିତି ଦିନରେ ମୁଁ ରାତିରେ ରୁଟି ଖାଉଛି। ଆଉ ଅଲଗା ଦିନରେ ପଖାଳଟିିଏ ଖାଉଛିିବସି ଏ। ମୁଁ ରୁଟି ଖାଇକି ରହିପାରୁି ଏ କାହିଁକନା ମୁଁ ପୁରା ହଁ ଗ୍ୟାସ୍ ପାଖରେ ପୁରା ଠିଆ ହେଇକି ରହୁଛି। ନା ମୋ ମାନେ ଦେହ ଗରମ ହେଇଯାଉଛି। ମୁଁ ରୁଟି ଖାଇକି ମାନେ ସମ୍ଭାଳି ପାରୁନି। ସେଥିପାଇଁ ମୁଁ ପଖାଳ ଦୁଇଟା ଖାଇଲେ ବି ପେଟ ଥଣ୍ଡା। ଏଥିରେ ନିଦ ବି ଠିକ୍ ହେବ। ତା ଟିକିଏ ଗରମ କମିଗଲେ ପୁଣି ରୁଟି ଖାଇବି।
ହଁ ସେଇଆା ମାନେ ଏବେ ତ ପନ୍ଦର ଦିନ ପୁରା ମାନେ ଗରମ ହବ।
ବର୍ଷା ହେଲେ ବି ମାନେ ଗୁଳୁଗୁଳିଟା ବହୁତ ହେବ।
ହଁ।
ହଁ କଣ କରିବା। ଆଉ ଠାକୁରଙ୍କୁ ତ ଜ୍ଵର ହେଇଛି ଆଉ ହଁ ଆମେ ଆଉ କେଉଁଠି ଭଲରେ ରହିପାରିବା।
ହଁ ସିଏ ପୁରା ଭଲ ହେଲା ପର୍ଯ୍ୟନ୍ତ ଟିକେ ଗୁଳୁଗୁଳି ରହିବ ଆଉ।
ଏଇ ସମୟରେ ଯାଇଛନ୍ତି କେବେ ପୁରୀ? ଏଇ ରଥଯାତ୍ରା ସମୟରେ ମୁଁ ବି ଯାଇନି କିନ୍ତୁ ବହୁତ ଭିଡ଼ ହୁଏ। ମୋ ମାମୁଁ ଘର ପୁରୀ କିନ୍ତୁ ମୁଁ କେବେ ଏଇ ସମୟରେ ଯାଇନି। ବହୁତ ଭିଡ ହୁଏ।
ଏବେ ଯାଇନି ଏମତି ଅଲଗା ସମୟରେ ହିଁ ଯାଇକି ଦର୍ଶନ କରିକି ଆସଚି ଆ କିନ୍ତୁ ଏମିତି ମାନେ ଏଇ ଯାତ୍ରା ସମୟରେ କି ପୂଜା ପୂଜି ସମୟରେ ଭଗବାନଙ୍କର ମୁଁ ଯାଇପାରେନି।
ନା ମୁଁ ବି ଯାଇପାରୁନି ଏକରେ ମୋର ଛୋଟ ଛୁଆ ତାକୁ ନେଇକି ମୁଁ ଜମା ଯାଇ ପାରେନି କାହିଁକି ନା ଏ ସମୟରେ ଯିବାଟା ଛୋଟ ଛୁଆଙ୍କୁ ନେଇକି ବିପଦପୂର୍ଣ୍ଣ ପୁରା।
ହଁ ମାନେ କେତେ ବର୍ଷର ଛୁଆ ଅଛି?
ଦେଢ଼ ବର୍ଷର ପୁଅ।
ଆଚ୍ଛା ମୋର ବି ଏବେ ହେଇଛି ଚାରି ମାସର ପୁଅ।
ହଁ, ହଁ ଦେଢ ମ-ଦେଢ ବର୍ଷ ମୋ ବୋଉ।
ହଁ, ହଁ, ହଁ।
ଆଉ ବିନା ମାନେ ଉଁ, ସେ ନିଜେ ନିଜେ ନିଜ ହାତରେ ଖାଇବା ପିଇ ବା ନିଜ ଦେହକୁ ମାନେ ନିଜେ ସବୁ ନ ଶିଖିଲା ପର୍ଯ୍ୟନ୍ତ ଛୋଟ ଛୁଆଙ୍କୁ ନେଇକି
ନେଇକି ଯାଇ ହବନି ଗହଳି ନା ବହୁତ ହଉଛି ସେଇଠି। ସେମିତି ଯାଇ ଯାଇ ହବନି।
ମୋର ଝିଅଟି ବି ଅଛି ଝିଅ ବଡ ଦଶ ବର୍ଷ ଷର ତାପରେ ପୁଅ ଏବେ ଦେଢ଼ ବର୍ଷର। ହଁ ଦେଢ଼ ବର୍ଷରେ ହଁ।
ଓହୋ, ମୋର ଏବେ ପୁଅଟେ ହେଇଛି ବାସ୍। ଦେଅ ମାନେ ଚାରି ମାସ ହେଲା ଏବେ ତାକୁ ପାଞ୍ଚ ଚାଲିବ ଆଉ।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଆମର ମାନେ ଆମେ ଏଇଠି ରହୁଛୁ ଭଞ୍ଜନଗରରେ ଆମେ ଦି ଜଣ ରହୁଛୁ। ଓ ଆମେ ସ୍ୱାମୀ ସ୍ତ୍ରୀ ରହୁଛୁ। ଆଉ ଶାଶୁ, ସଶୁର, ଯା, ଦେଢଶୁର ସମସ୍ତ ରହୁଛନ୍ତି ଆମର ସେପଟେ ଫୁଲବାଣୀ। ସେଇଠି ସମସ୍ତେ ରହୁଛନ୍ତି ଦି ଜଣ ଅଛନ୍ତି ଯା ଦେଢଶୁର।
ହଁ, ହଁ ଆ, ଦି ଆପଣ ସାନ?
ହଁ। ସାନ ତିନି ଭାଇ ହେଇଛନ୍ତି ତ, ମୁଁ ସାନ, ଦି ଜଣ ସିଆଡେ ରହୁଛନ୍ତି।
ମୁଁ ବଡ଼ ବୋହୁ ଆଉ ଦିଟା ଦିଅର ମୋର ଅଛନ୍ତି କିନ୍ତୁ ବାହା ହେଇନାହାନ୍ତି। ଆଉ ବା ହେବେ ମାନେ ଖୋଜାଖୋଜି ଚାଲିଛି ଆଉ।
ଆଚ୍ଛା ମାନେ ଆପଣଙ୍କ ଉପରେ ସବୁ କାମ ଆଉ ଅର ବଡ ବୋହୁ ମାନ ଆଉ।
ହଁ ଏଗାର ବର୍ଷ ହେଲାଣି ବାହାଘର ମୋର।
ଓ ଆଚ୍ଛା, ଆଚ୍ଛା।
ତ ଏବେ ତ ଏକା ଅଛି, ହ ପୁଅ ବାହାଘର ଆଗକୁ ଆର ବର୍ଷ ଆଡ଼କୁ ହେଇଯାଇପାରେ ମୁଁ ଭାବୁଛି। ତ ବାହାଘର ଏମିତି ଯେ ଠାକୁର ଯେ ତୋ ଟିକେ ହଁ, ବଡ଼ ଉପରେ ତ ସବୁବେଳେ ଟିକେ ଅଧିକା ଭାର ଥାଏ।
ହଁ ସେମିତି ହିଁ ଆଉ ମୁଁ ତ ସାନ ହେଇଯାଉ ଛି ବୋଲି ମୋତେ ବେଶୀ କିଛି ମାନେ ମୋ ଉପରେ କିଛି ପ୍ରେସର୍ ପଡୁନି, ହଁ।
ପଛରେ ଆସିଥାନ୍ତି ନା ବହୁତ ଗେହ୍ଲା।
ହଁ ସେଇଆ। ଏ ମୁଁ ବି ଘରେ କିଛି ରୋଷେଇ ଶିଖିନଥିଲି ଆସିଲା ପରେ ବି ଅ
ରେ ସାନ ଝିଅ, ମାନେ ଏମିତି ମୋର ଭାଇଟେ ଆଉ ମୁଁ, ମୁଁ ଆମ ଘରେ ଭାରି ଗେହ୍ଲା। ଗୋ ଟେ ଝିଅ ଗୋଟେ ପୁଅ ଆମେ ତ ମୁଁ ସାନ ମୋ ଭାଇ ବଡ଼ ଭାରିଗେହ୍ଲା। ସାନ ଏଠି ବଡ ସବୁ ଯାକ ଭାର ମୋ ଉପରେ।
ହଁ ସେମତି ମୁଁ ଆମ ଘରେ ବଡ ଝିଅ। ଏଇଠିଇ ସାନ ବୋଉୂ ହେଇଗଲି ଆଉ ହେଁ-ହେଁ-ହେଁ।
ମାନେ ମୋର ପୁରା ଓଲଟା ଆଉ
ହଁ। ଆରେ ମୋର ଆହୁରି ଦିଟା ଭଉଣୀ ଅଛନ୍ତି। ସେଥିପାଇଁ ହଉ ଇଲି ପଢୁଥିଲୁ, ମୁଁ ନାଇଁ ବାହା ହେଇନାହନ୍ତି ମାନେ ସବୁ ପଢୁଥିଲୁ ମୋର ବି କୋଡିଏ ବର୍ଷରେ ବାହାଘର ହେଲା।
ବହୁତ୍ ଜଲଦି ବାହାହେଇ ଯାଇଛନ୍ତି।
ହଁ ଏବେ ଚାରି ବର୍ଷ ହେଲା ସବୁ ବାହାଘର ଆଉ ମୋର ମଜି ଝିଆ ଭଉଣୀ ବି ତାର ଏବେ ସରିଲା ଗ୍ରାଜୁଏସନ ସରିଲା। ଆଉ ସାନ ଭଉଣୀଟାର ଏବେ ଟେନ୍ଥ କ୍ଲାସ।
ସବୁ ବହୁତ ଛୋଟ ଅଛନ୍ତି। ହଁ ମୁଁ ଠିକ୍ ବୟସରେ ବାହା ହେଇଛି ପୁରା ଛବିଶ ବର୍ଷରେ ବାହା ହେଇଥିଲି। ତ ମୁଁ ଠିକ ବୟସରେ ପାଠ ପଢି ସବୁ ଓ ମୁଁ ସବୁ ପାଠ କମ୍ପିଲିଟ କରିଦେଇ ମାନେ ଚାକିରୀ ବି କରୁଥିଲି। ତାପରେ ବାହା ହେଇଛି। ହୁଁ କରୁଥିଲି ବ୍ୟାଙ୍କରେ ଗୋଟେ ଆକାଉଟେଣ୍ଟ ଥିଲି। ବାହାଘର ଚାରି ପାଞ୍ଚ ଦିନ ପୂର୍ବରୁ ଛାଡ଼ିଦେଲି।
ଆଚ୍ଛା ମାନେ ଅସୁବିଧା ହବ ବାହାଘର ପରେ ତ ଆଉ।
ତେଙ୍ଗେ ମୁଁ ଆଉ ଜଣଙ୍କ ଘରକୁ ବୋହୁ ହେଇକି ଯାଇକି ତ ଆଉ କହିବିନି ଯେ ଚାକିରି କରିବାକୁ ଯିବି।
ହଁ।
ତାପରେ ଝିଅଟା ବହୁତ ଜଲଦି ଗୋଟେ ଦୁଇ ମାସ ଭିତରେ ରହିଗଲା। ଁ ତ ସେଥିପାଇଁ ଆଉ ପୁରା ସବୁଦିନ ପାଇଁ ଚାକିରି ଛାଡ଼ିଦେଲି ଆଉ।
ହଁ ସେହିଆ।
ଆ ତାପରେ ଆଗକୁ ଏବେ ବି ପ୍ଲାନ୍ ମାନେ କଣ କଲେ କିଛି ଅସୁବିଧା ତ ନାହିଁ ତାପରେ ପୁଅ ତ ହେଇଗଲାଣି। ଝିଅ ପରେ ଟିକେ ବଡ ହେଲା ପରେ କରିଥାନ୍ତି ଭାବୁଥିଲି ପୁଣି ଦେଖିଲି ନା ମୁଁ ଚାକିରି କଲେ ମୋ ଛୁଆଟା ଟିକିଏ ଅବହେଳା ହେଇଯିବ।
ହଁ ହଁ ସେଇଆ ତା ଛୋଟ ଛୁଆ ମାନେ।
ତ ରହୁନାହାନ୍ତି ନା ସେ ବି ତ ଚାକିରୀ କରୁଛନ୍ତି ତାପରେ ଆମ ଦି ଜଣ ଯଦି ନ ରହିବୁ, ଜଣେ ତ ରହିବା ଦରକାର।
ପାଖରେ ରହିବାକୁ ପଡିବ ଛୁଆ ପାଖରେ ତାପରେ ମାନେ ଆମ ସମ ଆପଣ ସମସ୍ତେ ମିଶିକି ରହୁଛନ୍ତି ଯଦି ଏତେ ବେଶୀ ବି ଅସୁବିଧା ହବନି।
ହଁ ସମସ୍ତେ ମିଶିକି ରହୁଛୁ। କିନ୍ତୁ ମୋ ଝିଅଟା ବହୁତ ମାନେ ସମସ୍ତଙ୍କ ବିନା ରହିଯିବ ବାବା ନହେଲେ ଚଳିବ। ମାମା ତାର ଦରକାର। ସବୁବେଳେ ମାମା ତାର ସବୁବେଳେ ଦରକାର। ମାମା ମନେ ମା ହଁ ଟିକେ ମ ବହୁତ ଛୋଟରୁ ଏତେ ବଡ଼ ହେଲାଣି ବି ମୋ ପୁଅ ପଛେ ଘଣ୍ଟାଟେ ରହିଯାଉଛି ହଁ କାହା ପାଖରେ ସିଏ ସ୍କୁଲରୁ ଆସିବ ମାମା ନ ଦେଖିଲେ ବାଉଳା।
ଓହୋ।
ଆଉ ସେଥିପାଇଁ ତାକୁ ଛାଡ଼ିକି ଯାଇ ହେଲୋନି ତାର ସବୁବେଳେ ମାମା, ମୋ ପୁଅ ଟିକେ ବାବା ପ୍ରିୟ। ତା ବାବା ଅଫିସରୁ ଆସିଲା ମାନେ ବାବା ବାବା ଆଉ ଆଉ କାହା ପାଖକୁ ଯିବନାହିଁ।
ଉ ହୁଁ।
ବାବା ବୁଲଉଛନ୍ତି ନା ପୁଅ ପିଲା ସିଏ ଗାଡ଼ିରେ ବୁଲିବ ବାବା।
ସେଥିପାଇଁ
ହଁ ଉ ମା ସିଏ ବାବା
ଚାରି ମାସର ହେଇଛି ସିନା ସିଏ ତା ବାପା ଦେଖିଲେ ସେମିତି
ଟିକେ ଥରେ ଆଉ ଛୋଟ ଛୁଆ ମାନେ ଥରେ ଗାଡି ରେ ବସି ଟିକେ ବୁଲି ଆସିବେ ଟିକେ ବଡ ହେଇଯାନ୍ତୁ ଆଠ ନଅ ମାସ ଟି ଟିକେ ବସିଲା ପରିକା ଯାହା ଟିକେ ଗୋଟେ ଥର ଗାଡିରେ ବସିବାର ମଜା ପାଇଯିବେ।
ଆଉ ଛାଡ଼ିବେନି ସେ।
ମୋ ପୁଅଟା ଟୋଟାଲି ମାନେ ସ୍କୁଟି ଆଗରେ ଠିଆବି ହେଲାଣି ତ ପୁରା ଠିଆହେଇକି ବୁଲିଆଉଛି। ଆଉ ଛାଡ଼ନି ଗାଡ଼ି ଦେଖିଲେ ସେ ପୁରା ଇଶାରା ଦେଇଦଉଛି ଘୁଁ। କହୁଛି ଘୁଁ ପିଇ ପିଇ ଯିବା ଯିବ ଘୁଁରେ। ପି ପି କରିକି ସେ ଯିବରି ଆଉ କହିଲାଣି କ କଥା ଟିକେ ଟିକେ ତ ଖଣ୍ଡେ ଖଣ୍ଡେ କଥା କହୁଛି ସେ ଠାରିକି ଇସ୍। ସାରା କରିକି କହିଦେଉଛି ବାବା ଘୁଁ ପିଇ ପିଇ ଯିବ ଆଉ ବୁଲିବାକୁ ଆଉ ବଢିଆ ଲାଗିବ ହଁ। ଭାରି ହଇରାଣ ବି କରୁଛି ମାନେ ଏବେ ଆମେ ଚାହୁଁଛୁ ଶୋଇପଡୁ ଟିକେ ଆମକୁ କାମ ଅଛି ଏବେ ଶୋଉନି। ଆଉ ଟିକେ ଯେତେବେଳେ ପାଠ ପଢା ଆରମ୍ଭ ହବ ତାକୁ ଆମେ କହୁଥିଲୁ ପାଠ ପଢ ଶୋଇବେ।
ସେତେବେଳେ ଆଉ।
ହଁ।
ଏମିତି ଛୋଟ ଛୁଆ ସେମାନେ ଏବେ ଖାଲି ଖେଳ ବୁଲରେ ମନ।
ହଁ ବୁ ଏବେ ତ ମାନେ କହ କି ଯେବେଠୁ ଚାଲିଲାଣି ଏଗାର ମାସ ବାର ମାସ ମାନେ ବର୍ଷେ ପାଖାପାଖିରେ ଚାଲିଲା। ଚାଲିଲା ପରେ ମାନେ ଆମ ଘରେ ଆଉ ଦେଖିବ ମାନେ ଯେମତି ଅଳିଆ ଗଦା।
ଉ ହୁଁ।
କାହିଁକି ନା କିଛି ଜିନିଷ ରହୁନି ମାନେ ମୋର କବୋଡ଼ରେ ଡ୍ରେସ୍ କିଛି ରହୁ ହି ନାହିଁ। ସେ ମାନେ ଦିନରେ ବୋଧେ ପଚାଶ ଥର ସେ କବୋର୍ଡ ତାକୁ ଖୋଲି ଦେଇକି ସବୁଜା ଗଦେଇଦଚି। ତା ଦିଦିର ତା ଦିଦିର ତା ଭଉଣୀର ଡ୍ରେସ ଗୁଡା ସବୁ ବାହାର କରିଦଉଛି ତା ନିଜର ବାହାର କରିଦଉଛି। ସେ ଡେସିଂ ଟେବୁଲ୍ ଖୋଲିକି ତା ଦେହରୁ ସବୁ ବାହାର କରି ଦଉଛି ତା ମାନେ ଟିକିଲି ଫିକିଲି ସବୁ ଲଗେଇ ଦଉଛି ସବୁ କଣ କରିବୁ ତା ବ ମୁଁ ଖାଲି ମୁଁ କହିଲି ଯାହା କରୁଚୁ କର ବହିପତ୍ର ତୋର ତୁ ଅଲଗା ରଖେ ବହିପତ୍ର ଚିରି ଦେଲେ ଥରେ କୋଉଠୁ ଆସିବ ପୁଣି। ଆଉ ବାକି ଆଉ ଯାହା ଡ୍ରେସ୍ ସିଏ ବାହାର କଲେ ମୁଁ ଆଉଥର ରଖିଦେବି ସଜବାଜ ଜିନିଷ ନଷ୍ଟ ନଷ୍ଟ କଲେ ମୁଁରେ ଆଣିଦେବି କିନ୍ତୁ ଏ ଯଉ ଡ୍ରେସ ପତ୍ର ଯଦି ବହି ପତ୍ର ଯଦି ନଷ୍ ନଷ୍ଟ କରିଦେଲେ ଆଉ ଥରେ ଆସିପାରିବନି ଆଉ କଣ ଆଉ। ପାଠ ମାନେ ପଢ଼ା ହେଗଲାଣି ନା ଆଉ କିଛି ଦିନ ପରେ ପ୍ରଥମ ପରୀକ୍ଷାଟା ହେବ ଯୋଉଁ ମାସିକ ପରୀକ୍ଷା କୁହନ୍ତି ସେଇଟା ହେଇଯିବ ନା। ତ ଏବେ ଯଦି ବହିପତ୍ର ଚିରିଦେବ ବହି କେଉଁଠି ଆସିବ।
ହୁଁ ହୁଁ ସେଇଆ।
ହଉ ଆପଣଙ୍କ ସହିତ କଥା ହେଇକି ବହୁତ ବଢ଼ିଆ ଲାଗିଲା।
ହଁ ମତେ ବି ବହୁତ ଭଲ ଲାଗିଲା। ହଁ ହଁ, ହଁ ହଁ ହଉ ଠିକ୍ ଅଛି। ହଁ ହଁ, ଠିକ୍ ଅଛି।